କେମ କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି ଆଉ ଆପଣ?
ହଁ ମୁଁ ବହୁତ ଭଲ ଅଛି। ଆଉ ସକାଳେ ତମକୁ କଣ ଖାଇଛ?
ସକାଳ ଖାଇବା ଆଜି ବହୁତ ବିଳମ୍ବରେ ମୁଁ ଉଠିଲି। କାଲି କାମ ଟିକେ ଅଧିକ ସମୟ ଧରି ଲାଗି ରହିଲା। ଆଉ ଯାହା ସବୁ କାମ ଥିଲା ତା ସରୁ ସରୁ ନିହାତି ମାନେ ଅତ୍ୟଧିକ ରାତ୍ରି ହେଇଗଲା। ଆଉ ରାତିିରେ ଶୋଇବାରୁ ଭୋଜନ ସାରିକି ଶୋଇଲା ବେଳକୁ ପାଖାପାଖି ସମୟ ଏ ସାଢେ ଏଗାର ବାରଟା ଭଳିଆ ହେଇଗଲା। ତ ତେଣୁକରି ଆଜି ଉଠିବା ଡେରି ହେଲା ଯେହେତୁ ମୋର ଉଠି ସେଆ ଡେରି ହେଲା। ମତେ ଟିକେ ହଉଚ ବଜାର ଜଳଖିଆ ବା ତେଲ ବାଇ ଜିନିଷ ଭଲ ଲାଗେନା। ତ ଘରେ ଯୋଗ କୁ କାମ୍ ରଜରେ ଏଇଥରିକା ଆମର ହେଇନଥିଲା ପିଠାପଣା କିଛି ହେଇନଥିଲା। ତ ଆମ ଘରେ ବୋଉ କାଲି ପିଠା ବାନ୍ଧିଥିଲେ ସେ ପିଠା ଥୀଲା। ସେ ପିଠା କାଲି ଆଉ ସକାଳୁ ମୁଁ ଖାଇଲି ଖାଇଥିଲି ଆଉ ଖାଇଛିି କି ସମୟ ସା କିଛି ସମୟ ଛାଡିକି ଖାଇଛି ତ ଏଇ ତମ ଫୋନ କଲି ଏବେ ବସିଥିଲି ଆଉ।
ଆଚ୍ଛା ଆଛା ବହୁତ ଭଲ କଥା।
ଆଉ ତମେ କଣ ଖାଇଛ ଆଜି?
ଆ ମୁଁ ବି ଠିକ ସେମିତି ମୁଁ ତ କିଛି ଜଳିଖିଆ କିଛି ଖାଇନଥିଲି। ଆ ଯେହେତୁ ଆମ ଓଡିଆ ଘରର ପିଲା ଆଉ ଓଡିଆ ହିସାବରେ ଖାଦ୍ୟ ଯେମିତି କିି ଖରା ଦିନ ଯେହେତୁ ଚାଲୁଛି ଆ ପ୍ରବଳ ମାତ୍ରାରେ ଗରମ ହଉଛି ଆ ସେଥିି ଯୋଗୁ ମୁଁ ଟିକେ ପସ କଲି କି ପଖାଳ ଭାତ ଖାଇବା ପାଇଁ ସକାଳୁ ଅ ଦଶଟା ଟାଇମ ରେ ପଖାଳ ଭାତ ଖାଇଥିଲି। ଆଉ ଯେମିତି କିି ଗରମ ଯେହେତୁ ହଉଛି ଆଉ ବି ଆଉ ଅନ୍ୟ କୌଣସି ଜଳଖିଆ ଯେ ଯେକୌଣସି ବରା ଗୁଗୁନି ହଉ ଚକୁଳି ପିଠା ହଉ କି ଅନ୍ୟନ୍ୟ ସୁଯି ଉପମା ହଉ କି ରୁ ହଉ ସେ ସବୁ ଖାଇବା ଅପେକ୍ଷା ମୁଁ ଏଇ ପଖାଳ ଭାତ ଟିକେ ଖାଇଲେ ମତେ ଭଲ ଲାଗେ। ଯେହେତୁ ଆମ ଓଡିଆର ପିଲା ତେଣୁକରି ଆମେ ପଖାଳ ଖାଇବା ପାଇଁ ସେଦେବେଳେ ପସନ୍ଦ କରୁ ଆଉ ପଖାଳ ବି ଖାଇଲେ ଆ ପେଟ ଥଣ୍ଡା ବି ରହିଥାଏ ଆପଣ ଜାଣିଥିବେ ପେ ଥଣ୍ଡା ବହୁତ୍ ରହିବ ପଖାଳ ଖାଇଲେ। ଆଉ ପେଟ ଥଣ୍ଡା ରହିଛି ତା ବି ପେଟ ବି ପୁରୀ ପୁରୀ ଯାଇଥାଏ ପୁରା ଟୋଟାଲି ଉପରେ ଆପଣ ଯଦି ଅଳ୍ପ ମୁଠି ବି ଭାତ ପ୍ରଖାଳ ଖାଉଛନ୍ତି ସେଇଟା ବି ଆପଣଙ୍କ ପେଟ ପୁରା ଫିଲ୍ ଅପ ଲାଗିଥାଏ ଆଉ ଭୋକ ବି ସହଜରେ ଲାଗିିନଥାଏ ମତେ ଉ ମୋତେ ମାନେ ପଖାଳ ଖାଇବାର ଚାରି ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଆପଣ ଭୋକ କର କରିନଥାଏ ଏବଂ ଆଉ ଅନ୍ୟାନ୍ୟ କିଛି ବି ଖାଇବା ପାଇଁ ଇଚ୍ଛା ଆପଣ ଥାଏ। ଯଦି ଆପଣ ସକାଳୁ ପଖା ହୁଁ ପଖାଳ ଯଦି ମୁଠେ ଖାଇ ଦେଇେଇଛନ୍ତି ତାହେଲେ ଭୋକ ଟୋଟାଲି କରନା ପେ ହଁ ପେଟ
ହଁ କୁହନ୍ତୁ ମୁଁ ବି ଯେତେବେଳେ ଏବେ ଟିକେ ମୋର ଶାରୀରିକ ଅସୁସ୍ଥତା ଅଛି ଯୋଉ କଥା କହିଲ ପଖାଳ ମୁଖ୍ୟତଃ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ। ବୁଝିଲ ଆଉ ମ ମୋତେ ବି ବହୁତ ପଖାଳ ଖାଇ ବା ଇ ଚଏସ୍ ପଖାଳ ଖାଇଲେ ଆମକୁ ନିଦ ଟା ଭଲ ହବ। ଆଉ ହଉଛି ଆମ ଶରୀରରେ ଫୁର୍ତ୍ତି ଲାଗିବ ଆଉ ପ୍ର ପ୍ରାୟତଃ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଟାକୁ ପଖାଳ ବଢେଇ ଦିଏ। କିନ୍ତୁ ବର୍ତ୍ତମାନ ଯେହେତୁ ମୋ ଶାରୀରିକ ଅସୁସ୍ଥତା ଅଛି। ପଖାଳ ଟା ମୁଖ୍ୟତ ଥଣ୍ଡା କରିବ ମୁଁ ଆଉ ସେଥିପାଇଁ ପଖାଳ ଖାଇବା ବନ୍ଦ କରିଦେଇଛି। ଆଉ ସକାଳଳେ ରୁଟି ହଉ ପିଠା ହଉ ଆଉ ଯଦି ନଥିବ ବଜାର ଜଳଖିଆ ଇଟିଲୀ ଘୁଂହୁନି ନଲେ ବରା ଏଇ ସବୁ ଖାଏ। ଆଉ ତା ସହିତ ତମେ ଆଉ ପଢା ପଢିିବା କଣ ଗୋଟେ କରିବ ବୋଲି ମଝିରେ କହୁଥିଲ। ଆଉ ସେ ଫର୍ମ ଫର୍ମ ପକେଇଲା ନା ପକେଇଲା ନା ସରିଗଲାଣି ସବୁ ଆ
ହଁ ନିହାତି ଭାବରେ ମୋ ଯୋଉଠି ଏଟା କିଏ ମାନେ ଗୋଟିଏ ପାଠ ପଢିବା ପୂର୍ବରୁ ଅନ୍ୟ ଏକ ଏକ୍ଜାମ ଦେବା ହୋଇଥାଏ ମୁଁ ସେ ଏକ୍ଜାମକୁ କମ୍ପ୍ଲିଟି କରିଦେଇ ଏବଂ ତାର ହଉଛି ଫଳା ଫଳ ବି ମଧ୍ୟ ପ୍ରକାଶ ହେଇସାରିଛି। ହଁ ବାକି ଯୋଉଟା କି ଆଡମିସନ କରିବା କଥା ସେଇଟା ହଉଛି ମୁଁ ଯୋଗାଯୋଗ କରଛି କଲେଜ ମାନଙ୍କ ସହିତ କି କୋଉ କଲେଜରେ ପାଠ ପଢା ପାଇଁ ମତେ ସମ୍ପୂର୍ଣ ରୂପେ ସହଯୋଗ ହବ ହେବ ଏବଂ ସମ୍ପୂର୍ଣ୍ଣ ଭାବେ ମୋ ପାଇଁ ହିତକାରକ ହବ ସେସବୁ ଦେ ଖିକି ମୁଁ ବର୍ତ୍ତମାନ ଯୋଗାଯୋଗ ହିଁରେ ଚାଲିଛି ଆଉ ଯୋଗାଯୋଗ ସମ୍ପୂର୍ଣ୍ଣ ହେଲେ ଯୋଉଟା କି ମୋ ପାଇଁ ବହୁତ ସହାୟକ ସମ୍ପୂର୍ଣ ଭାବରେ ହିତକାରକ ହବ। ସେଇ କଲେଜରେ ହିଁ ମୁଁ ପାଠ ପଢ଼ିବାକୁ ଚାହବି।
ହଁ ସିଏ ଦେଖ, ଆମେ ହଉଛୁ ସାଧାରଣତଃ ମଧ୍ୟବିତ୍ତ ପରିବାରର ପିଲା ଆମକୁ ପାଖରେ ଅର୍ଥର ହିସାବରେ ଆମେ ସେଇ ହିସାବରେ ପାଠ ପଢ଼ିଆ, ମାନେ ପାଠ ପଢିବାକୁ ଆକୁଚୁଆଲି ସବୁବେଳେ ବହୁତ ମନ ଇ ଥାଏ, କିନ୍ତୁ ଆମର ଅର୍ଥ ଜନିତ ଶିକ୍ଷା ସେଇଟା ହଉଛି ମିଳିପାଇଲେ, ଆମ ପାଇଁ ଲାଭ ହବ। କି ଆମେ ବି ଆମେ ବି ଏତେ ଅର୍ଥନୈତିକ ଇଏ ପଡିବ ନାହିଁ, ଚାପ ପଡିବ ନାହିଁ।
ହଁ ଆ ରିକ
ତମେ ମାନେ? ମାନେ, ବଜାରରେ ସବୁ ବିଭିନ୍ନ ପ୍ରକାର କଲେଜ ମାନେ ଗଢ଼ି ଉଠିଛି। ତମେ ସେଇ କଲେଜ ମାନଙ୍କ ଏତ ଯୋଗାଯୋଗ କର କଲେଜ ର ହଉଛି, କେତେ ରହୁଛି ହଉଛି ଇଏ ପରଫମାନ୍ସ କଣ ରହୁଛି? ସେଇ ଭଳିଆ ଦେଖି ଚାହିଁକି ଭଲ କଲେଜକୁୁ ବାଛିିକି ଇଏ କର। ଆଉ ତାପରେ ପଢାପଢି ସହିତ ତମେ ବି ନିଜେ ବି ଚାହିଁଲେ, ଯେମିତିକ ଟିଉସନ ହଉ କିମ୍ବା ହଉଛି ଅନ୍ୟାନ୍ୟ କୌଣସି କାମ ହଉ ତମେ କରିଲେ ଭଲ ହବ, ମୁଁ, ମୁଁ ବି ସେମିତି କରୁଥିଲି, ଯେତେବେଳେ ପଢାପଢି କରୁଥିଲି, ଟିଉସନ ମଝିରେ କରୁଥିଲି। ଟିସନ ଗୋଟେ ପିଲା ବସିକି, ତାପରେ ଆସ୍ତେ ଆସ୍ତେ ଆସ୍ତେ ଦିଟା ତିନିଟା ପିଲା ବସିକି ସେ ମାସକୁ ମୋର କିଛି ପରିମାଣର ପଇସା ଇନକମ ହେଇଯାଉଥିଲା। ଯାହା ଦ୍ଵାରା ମତେ ଟିକେ ସୁବିଧା ହଉଥିଲା, ତମେ ବି ଚେଷ୍ଟା କର ସେମିତି, ନା କଣ କହୁଛ?
ନିହାତି ଭାବରେ ମୁଁ ବି ଚାହିଁବି କି ଯେତେବେଳେ ବି ମୋର କେବଳ ଯ ପାଠ ପଢିବ ତା ଛଡା ପାଠ ପଢିକି ଅନ୍ୟ କିଛି ବି ମାନେ, ଯଦି ଅନ୍ୟ କିଛି ଟାଇମ ବାହାର କରି ଯେମିତି କିି ତମେ କହିଲ କି ଟିଉସନ କରିପାରିବ, ଅନ୍ୟ କୌଣସି ଅଦର କାମ, ମୋବାଇଲ ପ ବି ପିଲା ବି ରୋଜଗାର କରିପାରୁଛନ୍ତି ଅନ୍ୟ କୌଣସି କାମ କରିକି କିମ୍ବା କୋଉଠ କିି ପାର୍ଟ ଟାଇମ ଜବ ଟାଇପ ର କିଛି ବି କାମ କରୁଛନ୍ତି ଯୋଉଟା କି ମାନେ ଗୋଟିଏ ଦିନରେ ଦୁରୁ ଚାରି ଘଣ୍ଟା ମଧ୍ୟରେ ତାକୁ ସମୟ ବାହାର କରିକି ସେ ସମୟ କର କି କିଛି ରୋଜଗାର ପଇସା କରିପାରୁଛନ୍ତି, ସେଇଟା ବି ମୁଁ ନିଶ୍ଚିନ୍ତ ଭାବରେ ଚାହିଁବି କି କରିବି? ଆଉ ମୁଁ ବି କରିବାକୁ ସଦାବେଳେ ଚାହେଁ, କାରଣ -ଯେ ତମେ କେବଳ ଯେ ପାଠ ପଢିକି ସବୁବେଳେ ଚାହିଁବ କି ପାଠ ପଢିଦେବି ଆଉ କିଛି ଆଉ କିଛି କାମ କରିବି ନାହିଁ କି ନହେଲେ ସେମିତି ହେଇପାରିବନି। ଯେହେତୁ ସମସ୍ତଙ୍କ ପାଖରେ ଅର୍ଥର ଅଭାବ ଥାଏ, ତେଣୁକରି ଆପଣଙ୍କ ମାନେ ଦୈନନ୍ଦିନ ଜୀବନରେ ଦୁଇରୁ ଚାରି ଘଣ୍ଟା ଅନ୍ୟ କୌଣସି କାମ ବାହାର କରିବ, ଯୋଉଥିରେ କି କିଛି ପରିମାଣ ଆପଣ ଟଙ୍କା ରୋଜଗାର କରିପାରୁଥିବେ, ସେ ସବୁ ସମୟ ବାହାର- ନିହାତି ଭାବରେ ସମସ୍ତେ ଚାହାନ୍ତି ଏବଂ ମୁଁ ମଧ୍ୟ ଚାହେ କିଛି ପରିମାଣ ରୋଜଗାର ପଇସା ସେ କରିବା ପାଇଁ
ନିଶ୍ଚିତ ଭାବରେ, କାରଣ ପଇସା ଆଜିକାଲି ଦୁନିଆରେ ସବୁ କିିଛି। ଆମେ ମେନ୍ କଥା ଚପଲ ପିନ୍ଧିବା ଠାରୁ ଆରାମ କରିକି ପୋଷାକ ପିନ୍ଧିବା ପର୍ଯ୍ୟନ୍ତ ତାପରେ ହଉଛି ଖାଦ୍ୟ ଖାଇବା ଠାରୁ ଆରମ୍ଭ କରିକି ହଉଛି ଇଏ ଆମର ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଠି ପଇସାର ଆବଶ୍ୟକ। ଯଦି ଆମେ ପଇସା କରିବା ସାମାଜିକ ସ୍ତରରେ ଆମେ ସେମିତି ବି ନିଜକୁ ରଖିପାରିବା ନାହିଁ। କାରଣ -ଆଜିକାଲି ନିଜର ଭେକ ନ ଦେଖେଇଲେ ଭିକ ମିଳିବ ନାହିଁ। ଆମେ ଯଦି ଭଲ ପୋଷାକ ଆଉ ହଉଛି ଚପଲ ପରିଧାନ ନକରିବା କି ଆମେ ଭଲ ଭାବରେ ନିଜକୁ ସଜ ନହବା, ସମାଜରେ ଆମକୁ ଟିକେ ହଉଚି ଏ ମାନେ ନିଜକୁ, ନିଜକୁ ଖରାପ ଲାଗିବ। ତେଣୁକରି ଆମେ ପାଠ ପଢାକୁ ଗୁରୁତର ଦେବା ସହିତ ଆମେ ବି ହଉଛି, ନିଜେ ଦି ପଇସା ଇନକମ କଲେ ଆମ ନିଜର ହ ଟ ଉନ୍ନତ କରିପାରିବା ଆଉ ସେଥିପାଇଁ ମୁଁ ବି ସେଇଟାକୁ ଟିକେ ପସନ୍ଦ କରେ ଯିଏ ଏମିତି କରନ୍ତି ସବୁ ମତେ ଭଲ ଲାଗେ। ଯା ହଉ ତମ ପାଖରୁ ଏ ସବୁ କଥା ଶୁଣିକି ମତେ ବି ଟିକେ ବହୁତ ଭଲ ଲାଗିଲା। ଆଉ କଣ ଆଉ ଖାଲି ଏ ସବୁ ପଡାପଢି ଆଉ ନିଜ ଟିୟୁସନ୍ ସହିତ ଆଉ କିଛି ଚାଷ ବାସ ହଉ କିମ୍ବା ବେପାର ବାଣିଜ୍ୟ ହଉ ସବୁ କିଛି ଚାଲିଛି ନା ଖାଲି ସେଇଆ?
ହଁ ନିହାତି ଭାବରେ ଯେହେତୁ ମାନେ ଆମର ଓଡିଶାର ହଉଛି ବହୁତ ବହୁସାରା ଅ ଓଡିଶାର ପ୍ରାୟତଃ ମାକ୍ସିମମ୍ ସଅଧିକ ପରିମାଣ ଚାଷ ହିଁ ହୋଇଥାଏ। ଥାଏ ମୋ ଏରିଆରେ ସେମିତି ଚାଷ ହିଁ ହେଇଥାଏ ଯେହେତୁ ଚାଷୀ ଘର ପିଲା ଚାଷ ଚାଷ କରିବାକୁ ପଡିଥାଏ ବାପା ଙ୍କ ସହିତ ସାହାଯ୍ୟ କରିବାକୁ ପଡିଥାଏ ତ ଆଉ ଆମର ଏଇଠି ଦେଖିବାକୁ ଗଲେ ଘର ପାଖରେ ଚାଷ ଜମି ସବୁ ଥାଏ ଚାଷରେ ଯ ଚାଷ ଚାଷ ଜମିରେ ବିଭିନ୍ନ ପ୍ରକାରର ପରିବା ଲାଗିଥାଏ ଯେମିତି କି ଆପଣ କୋବି ହଉ ଅ ପୋଟଳ ହଉ ଆଳୁ ହଉ କି ବିଲାତି ଭେଣ୍ଡି ଭେଣ୍ଡି ଜହ୍ନି କାକୁଡି ବିଭିନ୍ନ ପ୍ରକାର ପରିବା ବାହାରିଥାଏ ଏବଂ ପରିବା ବାହାତା ଏମ୍ ବାହାରିବା ସମୟ ରେ କି ତା ଭରିବା ପୂର୍ବରୁ ତାକୁ ପ୍ରଥମେ ଚାଷକୁ ଚାଷ ଜମିକୁ ଚାଷ କରାଯାଏ। ପରେ ପରେ ମଧ୍ୟ ତାଙ୍କୁ ହଉଛି ଯେମିତି କିି ଆମର ଯେକୌଣସି ପରିବା ଲଗାନ୍ତି ତାକୁ ପ୍ରଥମେ ତାକୁ ମଞ୍ଜି କିଣା ଯାଇଥାଏ ପାଖ ଦୋକାନରୁୁ ମଞ୍ଜି କିଣିକି ତାକୁ ତାକୁ ଭେଦା ଯାଇଥାଏ। ପାଣିରେ ଆ ତା ପର ଦିନ ପୁଣି ସାର ସହିତ ତାକୁ ମିଶ୍ରଣ କରି କି ପୁଣି ଚାଷ ଜମିରେ ଚାଷ ଜମିରେ ଯୋଉ ସବୁ ଥାଏ ତାକୁ ବ ମାଟିରେ ହଁ ମାଟିରେ ତାକୁ ପ୍ରଥମେ ବେ ହଉଛି ସାଇଜ କରିକି ମନ୍ଦା ଟାଇପ ର କରାଯାଇଥାଏ। କରିସାରିଲା ପରେ ସେ ଭେଦା ଯାଇଥିବା ମଞ୍ଜିକୁ ନେଇକି ସେଥିରେ ଗାତ ଖୋଲିକିନା ତାକୁ ସମ୍ପୂର୍ଣ୍ଣ ଭାବରେ ପୋତି ଦିଆଯାଇଥାଏ ଏବଂ ତା ଉପରେ ପାଣି ଟିକେ ଆପଣ ପକେଇ ଦିଅନ୍ତି। ଭିଜେଇ ଦେବା ପରେ କିଛି ସମୟ ପରେ ଆଠ ରୁ ଦଶ ଦିନ ଭିତରେ
ଆଛା ମାନେ ଏଇ ଯୋଉ ଚାଷ କଥା କହୁଛ ଇଏ ମୁଖ୍ୟତ ମୁଁ ଯୋଉ ଆମର ତ ଅବଶ୍ୟ ଚାଷୀ ଘର ନୁହେଁ। ଚାଷୀ ଘର ନୁହେଁ କି ନ୍ତୁ ମୁଁ ଚାଷ ପ୍ରକୁ ବିଷୟରେ ଜାଣି ଏଥିପାଇଁ ମୋ ସାଙ୍ଗ ଘର ଚାଷୀ କାମ ଚାଷ କାମ କରନ୍ତି। ଏମିତିକି ଆଳୁ ଚାଷ କରିବା ପୂର୍ବରୁ ଆଳୁକୁ କଣ କରିବେ ବିହନ ଟାକୁ ଏ ଯୋଉ ପଟାସ ପାଣିରେ ୟୁ ଆମର ୟୁରିଆ ପାଣି ରେ ବୁଡେଇ ଦେଇଥିବେ ଗୋଟେ ଦିନ ଭେଦେଇକି ତାପରଦିନ ହଉଛି ଖତରେ ନେଇକି ପୋତିିବେ। ଆଉ ଯେମିତି ଆମର ଇଏ କହନ୍ତ ଅ ବାଦାମ କୁ ସେମିତି ଉ କେମିକାଲ ଦ୍ଵାରା ଇଏ କରିକି ପକାନ୍ତି। କଲରା ଚାଷ ଏମିତି କଲରାକୁ ଏମିତି ଦି ତିନି ଦିନ ପାଣିିରେ ବତୁରେଇକି ସେ ନେଇକି ପକାନ୍ତି। ମୁଁ ଚାଷର ମୁଖ୍ୟତଃ ସମସ୍ୟା ମୁଁ ଦେଖିଛି। ଚାଷ ଚାଷୀ ବିଲରେ ସିନା ମଞ୍ଜି ପୋତିଦବ କିନ୍ତୁ ବିଲରେ ମଞ୍ଜି ମାନେ ଲଗେଇବା ଠାରୁ ମାନେ ଫସଲ ବାହାରିବା ପର ପର୍ଯ୍ୟନ୍ତ ବି ସେ ବିଲରେ ଖଟୁଥିବ ଏଇଟା ହଉଛି ଗୋଟେ ପ୍ରକାର ଅ ମାନେ ଟିକେ ଯନ୍ତ୍ରଣା ଅବଶ୍ୟ ଚା ଚାଷୀ ମାନେ ଆକଚୁଆଲି ଯଦି ଚାଷୀ ଚାଷ ବିଲକୁ ନ ଯିବ ଆମ ପେଟକୁ ଦାନା ଜୀବନି ତ ହଉଛି ସେତୁ ସେମାନେ ବି ଆମ ପାଇଁ ପୁରା ଭଗବାନ ସହିତ ଆଉ ତମେ ବି ଯୋଉ ଚାଷ କାମ କରୁଛ ତ ମାନେ ମୁଁ ତମକୁ ଗୋଟେ ଭଳିଆ ଭଗବାନ ଭଳିଆ ବି ଫିଲ୍ ହଉଛି କାରଣ ତମ ସବୁ ଚାଷୀ ଭିତରେ ତମେ ବି ଜଣେ ଚାଷୀ।
ନିଆତି ନିହାତି।
ଏଇ ସବୁ କଥା ଆଉ ତାପରେ ଚାଷ ଭିତରେ ମତେ ଟିକେ ତଳେ ଯି- ବୀଜ ଭିତରେ ମତେ ଟିକେ ବାଦାମ ଚାଷ ଜିନିଷ ଟା ଟିକେ ଭଲ ଲାଗେ ଆଉ ମତେ ବାଦାମ ବି ଟିକେ ବ ପସନ୍ଦ ଖାଏବା ଲାଗି। ଆଉ ହଉଛି ପନିପରିବା ଭି ତରେ ମତେ କୋବି କଲରା ବାଇଗଣ ଏସବୁ ପସନ୍ଦ ଆଉ ଯଦି କେବେ ହଉଛି ତମେ ତମେ ତ କହୁଛ ତମର ଭିନ୍ନ ପ୍ରକାର ଚାଷ ଗଛ ଯଦି ସିଭୁ ଧା ମିଳେ ମୋ ପାଇଁ ଆଣିବ ଟିକେ କେତେବେଳେ ଆଉ
ନିହାତି ନିହାତି ମୁଁ ଟାଇମ ହେଲେ ନିହାତି ନେଇକିନା ତମ ପାଖକୁ ନେଇକିନା ଜିମି। ଆଉ ଯେମିତିକ କହିଲ ବାଦାମ ବାଦାମ ର ବି ଚାଷ ବିଷୟରେ ମୁଁ ତମକୁ କିଛି ଅଭିଜ୍ଞତା ବାକୁ ଚାହିଁମି ଯେମିତି କି ବାଦାମ କହୁଛ ବାଦାମ କୁ ପ୍ରଥମେ ତାକୁ ତା ମଞ୍ଜିକୁ ପାଖ ଦୋକାନରୁୁ କିଣା ଆ ହେଇକି କିଣା ଯାଇକି ଆଣାଥାଏ। ଆଣି ସାରିଲା ପରେ ତାକୁ ଘରେ ପ୍ରଥମେ କିଛି ଗୋଟେ ସାର ଦେଇକି ତାକୁ ଗୋଳେଇକି ରଖି ଦିଆଯାଇଥାଏ ରାତ୍ରିରେ ଏ ରଖାଯାଇଛି ତା ପରଦିନ ଟିକେ ବାଦାମର ସାଇଜ ତାକୁ ଯେହେତୁ ସାର ପକେଇକି ତାକୁ ଗୋଳିକି ରଖାଯାଇଥାଏ ତା ପରଦିନ ସକାଳକୁ ଟି କେ ବାଦାମ ଜଷ୍ଟ ଟିକେ ବଡ ଟାଇପ ବଡ ସାଇଜ ର ଟିକେ ହେଇଯାଇଥାଏ। ଏବଂ ସେଇ ବାଦାମ ଅ ତାଙ୍କୁ ଘର ଏକ ପାତ୍ରରେ ନେଇକିନା ବିଲକୁ ନେଇଯାଇଥାଏ। ଏବଂ ବିଲରେ ଆ ପ୍ରଥମେ ହେଉଛି ବିଲରେ ଯେହେତୁ ଚାଷ କରାଯାଏ। ଆ ପ୍ରଥମେ ହଉଛି ବଳଦ ଥାଏ ବଳଦରେ ବଳଦ ମାଧ୍ୟମରେ ଗୋଟେ ତାଙ୍କ ପଛ ଗୋଟେ ଦୁହଁଙ୍କ ବାନ୍ଧା ଯାଇକି ଗୋଟେ ଲଙ୍ଗଳ ବନ୍ଧା ଯାଇଥାଏ ଏବଂ ସେ ଲଙ୍ଗଳକୁ ଚାଷ
ଠିକ ଅଛି ହଉ ଠିକ ଅଛି ମୁଁ ପରେ ଆପଣଙ୍କ ପାଖରୁ ଜାଣିନେବି ମୋର ଟିକେ କାମ ଅଛି ଆପଣଙ୍କହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ଧନ୍ୟବାଦ।
ନିହାତୀ ଧନ୍ୟବାଦ ଧନ୍ୟବାଦ।